ହାଲୋ
ହଁ।
କଣ କରୁଚନ୍ତି?
ଏଇଠି ବସିଚୁ ତ ଆଉ କଣ କରିଆ।
ଆଉ ଦେହପା ଭଲ ଅଛି ଦେହପା ଭଲ ଅଛି?
ହଁ ସବୁ ଭଲ ଅଛି।
ଆଉ କଁ ଖାଇଚ?
ଖାଇଚି ଇଟିଲି ତରକାରୀ ଚା ପିଇଥିଲି।
ହୁଁ ରୋଷେଇ ଷ୍ଟାର୍ଟ ହେଲାଣି।
ହଁ ହଁ।
ଏ ରୋଷେଇ କଣ କି ସେ ଯିଏ କାମ କରିବାକୁ ଆସୁଛନ୍ତି ଟିକେ ଲେଟରେ ଆଇଲେ ତ। ବାସନ ଫାସନ ମଜା ହେଇନଥିଲା ଏବେ ମଜା ହଉଛି ରୋଷେଇ ହବ ଆଉ।
ହୁଁ ହୁଁ। ଆଉ ଆଜି ମଙ୍ଗଳବାର ପୂଜା ପାଠ କରିନାହାନ୍ତି କି ପଣା ପୁଣି ଦେଇ।
ସେରାକ ସରିଲାଣି ନା ସକାଳୁ ଗାଧୋଇକି ସେରା ସରେଇ ଦେଇଛି।
ଓହୋ।
ମଙ୍ଗଳବାରେ ମଙ୍ଗଳାଙ୍କ ବାର ସେ ଆଜି। ପଣା ଦିଆ ହୁଏ ଆମର।
ହୁଁ ଆମର ପ୍ରତି ମଙ୍ଗଳବାର ଆମର କଣ ହୁଏନା କଣ କହିଲ। କିଛି ଲୋକ ଅଛନ୍ତି ମାସକୁ ଥରେ ଲେଖା କରିକି ପଣା ପୂଜା ପାଠ କରିକି ପଣା ଦିଅନ୍ତି। ଆମର କିନ୍ତୁ ପ୍ରତ୍ୟେକ ମଙ୍ଗଳବାରରେ ଘର ପୂଜା ସେମିତି ହଉଛି ସେମିତି ପ୍ରତ୍ୟେକ ମଙ୍ଗଳବାରେ ଦାଣ୍ଡରେ ଲିପିକି ପଣା ଦିଅନ୍ତି ତମ ଆଡେ ସେମିତି ଅଛି ନା।
ହଁ ଆଡେ ଅଛି। ମଙ୍ଗଳବାର ଏଟା ମାନେ ଏଇନା ଯୋଉ କହିଲନି କି ଯେମିତି ଯାହାର ସୁବିଧା ମାସିକିଆ କରୁଛନ୍ତି। ସପ୍ତାହକିିଆ କରୁଛନ୍ତି। ଆଉ ଯୋଉ ଗୋଟେ ଚୈତ୍ର ମାସ ମଙ୍ଗଳବାର କରନ୍ତି ସେଇଟା ମେନେ। ସେଇଟା ସେମିତି ବି କରନ୍ତି ସବୁ କରୁଛନ୍ତି।
ହୁଁ ଆମର ତ ହଁ ମାନେ
ମାନେ ଆଇଁଷ ଫାଇଁଷ ବି ଘରେ ହୁଏନି।
ଆମର ବି ମଙ୍ଗଳବାରେ ଆଇଁଷ ଫାଇଁସ ହୁଏନି ଖାଆନ୍ତିନି। ରାତିରେ ଉଷୁନା ଖାଆନ୍ତିନି ପିଠାକି ପରଟା ଫରଟା କରିକି ଖାଇବ। ଆଉ କଣ କହିଲ ମାସର ଶେଷ ମଙ୍ଗଳବାର ମାନେ ପୂର୍ଣ୍ଣିମା ଥିବ ଯୋଉ ମଙ୍ଗଳବାର ଟା ପଡେ ସେଇଟା ଆମର ଶେଷ ମ ମଙ୍ଗଳବାର ଭଳି ଓଷା କରନ୍ତି ବୋଲେ ଓଷା କରିବା ବୋଲେ ମୁଣ୍ଡକାନ ଧୋଇ ପଣା ପାଣି ଦେଇ। ଆସି ଘରେ ଅରୁଆ ରାନ୍ଧିକି ଖାଇବ ଆଉ।
ଓହୋ ମାନୁଚ ତା ହେଲେ ଆଉ। ମାନେ ମୁଁ ମଙ୍ଗଳବାର ମାନେ ମାନେ କଣ କହିଲ ଆଇଁଷ ଫାଇଁଷ ଆମର ଏତେ ଖିଆ ହୁଏନି ମଙ୍ଗଳବାରେ। ଆଉ ପଣା ଟା ଖାଲି ଦିଆ ହୁଏ ଆଉ କିଛି ଅରୁଆ ଫରୁଆ ମାନେ ମୁଁ ଏଇନା ଟିକେ ଖାଇ ପାରୁନି ଦେହ ଖରାପ ତ। ସେଥିପାଇଁ ସୋମବାର ବି କରୁଥିଲି ସବୁ ସୋମବାର ମୋର ଅରୁଆ ଫରୁଆ ଖାଏ ଏବେ ଟିକେ ଦେହ ଖରାପ ଲାଗି ଛାଡ଼ି ଦେଇଛି ଆଉ।
ହୁଁ ହୁଁ। ହଁ ମୁଁ କିନ୍ତୁ ମଙ୍ଗଳାଙ୍କ ମାଙ୍କୁ ବହୁତ ମୋର ବିଶ୍ଵାସ ମା ପ୍ରତ୍ୟକ୍ଷ ଠା ଠାକୁର ତାଙ୍କୁ ଯାହା ମାଗିବ ଯାହା ବି କହିବ ସବୁ ମାଆ ଇଚ୍ଛା ପୂରଣ କରିଛନ୍ତି ମାଆଙ୍କର ନିଷ୍ଠାର ସହିତ ତମେ ବ୍ରତ କରିବ ନା ମା ସବୁ ହିଁ କରିବେ ତମର ଆଉ କଣ କଣ ହଉଛି କହିଲ ମଙ୍ଗଳବାର ମାନେ ମାଆଙ୍କର ମେନ୍ ଓଷା ହଉଛି ତାଙ୍କ ମାସ ହଉଛି ଆଶ୍ୱିନ ମାସ ଆଉ ଚୈତ୍ର। ଚୈତ୍ର ମାସ ଏଇ ମାସ ଦିଟା ମଙ୍ଗଳାଙ୍କର ପୂଜା ବହୁତ ସବୁଆ
ହଁ ହଁ ନିଶିମଙ୍ଗଳବାର ହଁ ନିଶି ମଙ୍ଗଳବାର କହନ୍ତିନି କି।
ନାଇଁ ଏଇଟା କୁହନ୍ତି ଆ ଆଶ୍ୱିନ ମାସର ଯୋଉ ମଙ୍ଗଳବାର ହେଟା କଣ, ହୁଲଣା ସୁନ୍ଦରୀ ଓଷା।
ହଁ ସେଇଟା ମୁଁ ଜାଣିନି ମୁଁ ଜାଣିଛି ଯୋଉ ଚୈତ୍ର ମାସରେ କରନ୍ତି ଗୋଟେ ନିଶି ମଙ୍ଗଳବାର। ସେଇଟା ମୁଁ ଜାଣିଛି ବହୁତ ଧୁମଧାମ ରେ କରନ୍ତି ପୁରା।
ସେଇଟା କାର୍ତ୍ତିକ ମାସରେ କରନ୍ତି ନିଶି ମଙ୍ଗଳବାର ରା ରାତିରେ ଯୋଉ କଳସ ବୁଡେଇକି ସେଟା ହଉଚି କାର୍ତ୍ତିକ ମାସରେ।
ଆଉ ସେଇଟା ମୁଁ ମାନେ ମୋ ବଡ ଭଉଣୀ ଘରଟିଥିଲି ଦେଖିଥିଲି ରାତିରେ କରନ୍ତି। ଆଉ ଗୋଟେ ଚୈତ୍ର ମାସରେ ଗୋଟେ କରନ୍ତି ପଣା ପାଣି ଦେଇକି ବୋହୁତ ଜୋରରେ ମାନେ ଖରା ଦିନରେ।
ହଁ ମୋର କିନ୍ତୁ କଣ କହିଲ ବୋହୁତ ଇଚ୍ଛା ଥିଲା ଚୈତ୍ର ମଙ୍ଗଳବାର ଓଷା କରିବା ପାଇଁ ଦି ବର୍ଷ ହେଲା ବାହାରିଲି କରିପାରିଲେ ମାଆଙ୍କ ଡୋରି ଲାଗି ନଥିଲା। ବଲେ ଏଇ ବର୍ଷ ମାଆଙ୍କ ଇଚ୍ଛା ହେଲା ଏଇ ବର୍ଷ ତ ଆରମ୍ଭ କରୁଛି ଚୈତ୍ର ମାସ ଯୋଉ ଗଲା ଏଇ ବର୍ଷ ମଙ୍ଗଳାଙ୍କ ବ୍ରତ ବ୍ରତ କଲୁ ବୋଲେ ଆମେ ସମସ୍ତେ ମିଶିକି ଯାଉ ସେଠି ପୂଜା ପାଠ ହୁଏ ଗୋଟେ ଗ ଗାତ ଖୋଳା ଯାଏ। ସବୁ ପଣା ପାଣି ଗୁଡ ଚିନି ସବୁ ବେଲ ସବୁ ଫଳମୂଳ ନେଇ ଗୋଟେ ପଣା ହୁଏ। ଏ ସବୁ ଛୁଆ ପିଲା ବି ସବୁ ଯାଆନ୍ତି ଯିଏ ଯିବ ଯିଏ ଯିବ ସେ ପଣା ପିଇ ପାରିବ। ତମେ ଚୈତ୍ର ମଙ୍ଗଳବାର କଲେ ତମେ ପଣା ପିଇକି ଆସିକି ପ୍ରସାଦ ଖାଇକି ଘରେ ଏ ପରଟା ଖାଇବ ଅରୁଆ ଭାତ ଆମର ଖାଆନ୍ତିନି ଧାନ ଫଳ।
ନିଶି ମଙ୍ଗଳବାର ଯୋଉ କରନ୍ତି ରାତିରେ କହୁଛ। ସେଇଟା କେମିତି କରନ୍ତି?
ଆମର ଏଠି ନିଶା ମଙ୍ଗଳବାର ଆମ ତ ଏଠି ମାନେ କରୁଛନ୍ତି କଣ କହିଲ କଳସ ନଈ ପାଖ ଗୋଟେ ଅଛି ଆମର ପାଖ ପାଖରେ ଗୋଟେ ନଈ ଅଛି। ସେ ନଈ ପାଖକୁ ଯାଆନ୍ତି ସବୁ ହୁଳ ହୁଳି ପକେଇ କଳସ ହାତୀ କଳସ ଗୋଟେ ଧରି ତା ଉପରେ ସବୁ ଫୁଲ ଗେଜି ଗେଞ୍ଜି କଦଳୀ ଭଣ୍ଡା ଗେଞ୍ଜିକି ନେଇକି ଯାଆନ୍ତି ମୁଣ୍ଡେଇ ମୁଣ୍ଡେଇ। ସେଠି ନାଇକି ନଈରୁ କଳସ ବୁଡେଇକି ତାକୁ ରଖିକି ପୂଜା ଅର୍ଚ୍ଚନା କରିକି ଆସ ନ୍ତି କିନ୍ତୁ ମୁଁ ମମି ଯୋଉ ଆମର ଯୋଉ କଦଳୀ କାନ୍ଦି ପଡେନି କି?
ହଁ ହଁ ଯୋଉଟା ମାନେ ତା ଅଗରେ ଓହଳିଥିବ ଯୋଉଟା।
ହଁ ସେଇଟା ଭଣ୍ଡା କୁହାଯାଏ ସେଇ ଭଣ୍ଡାଟାକୁ ହଁ ସେଟା ସେଇ ଯୋଉ ଆମେ ଯୋଉ ହାତୀ କଳସ ନେଇକି ଯିବାନି କି ତା ଉପରେ ଏଇଟା ଥୋଇକି ନିଅନ୍ତି। ତାପରେ ଥୋଇକି ପିଛରେ ସବୁ ଫୁଲ ଗେଣ୍ଡୁ ଫୁଲ ସବୁ ଫୁଟି ଥାଏ କାର୍ତ୍ତିକ ମାସରେ ଗେଣ୍ଡୁ ଫୁଲ ନେଇକି ପୂଜା କରିବା ପାଇଁ ନେଇକି ଯାଆନ୍ତି। କିନ୍ତୁ ଏଠି ଆମର ଏମିତି ହଉଛି ଶାଶୁଘର ଆଡେ କିନ୍ତୁ ଆମ ବାପା ଘର ଆଡେ ତ ଆଉ ଟିକେ ଅଲଗା ହଉଛି କଳସ ବୁଡା ବୁଡି ସିଷ୍ଟମ ନାହିଁ। ମାଙ୍କ ପାଖରେ ଖାଲି ପୂଜା କରିବେ। କିନ୍ତୁ ମୋ ମାମୁଁ ଘର ଆଡେ ଭଲ ଧୁମଧାମ ରେ ପୂଜା କରନ୍ତି। କେମିତି କରନ୍ତି କହିବି କି?
ହଁ ହଁ କୁହ ମୁଁ ଟିକେ ଜାଣିନି ତ ସେଇଥିପାଇଁ ପଚାରିଲି ତମକୁ।
ହଁ ମୋ ମାମୁ ଘର ଆଡେ କେନ୍ତି କରିବେ ଆମ ମାମୁଁ ଘର ପାଖରେ ଗୋଟେ ମଙ୍ଗଳାଙ୍କ ମନ୍ଦିର ଅଛି କା ଶେଷରେ। ବଲେ ସମୁ ସ୍ତ୍ରୀ ଲୋକ ମାନେ କଳସ ଧରି ଗୋଟେ ନୂଆ ସ୍ଵତନ୍ତ୍ର ମାଟି ମାଟି କଳସ ଆଣିବେ ତାକୁ ଚିତ୍ର ଚିତ୍ର ବିଚିତ୍ର ନିଜେ ଆଙ୍କିବେ ଖଡି ହଉ ବା କଲର ପେନସିଲ ହଉ ଯଉଥିରେ ଭଲ ପୁରା ଆଙ୍କିବେ ନେଇକି ଯିବେ ଆଉ ଲୁଗା ପିନ୍ଧିକି ନେଇକି ଯିବେ ମାଆଙ୍କ ପାଖରେ ପାଖରୁ ସେମିତି କଦଳୀ ଭଣ୍ଡାଟିଏ ଆଣି ସେମିତି ଫୁଲ ଫୁଲ ଗେଞ୍ଜିକି କାଖରେ କଳସ ଧରିକି ଏମତି ସବୁ ନଈକି ଯିବେ ନଈ ବୋଲେ ହେଟେ ଗୋଟେ ଛୋଟ ବ୍ରିଜ୍ ଅଛି ନାଳ ଭଳିଆ।
ହୁଁ ହୁଁ।
ସେଇଠିକି ଯିବେ ସେଇଠି ଯାଇକି ସବୁ କଳସକୁ ମୁଣ୍ଡରେ ଧରିକି ଟାବକୁ କିନି ବୁଡିବେ କଳ ସେ ପୁଡିକି କଥାବାର୍ତ୍ତା କିଛି କରିବେନି ସିଧା ଲାଇନ ହେଇକି ଆସିବେ ମାଙ୍କ ମନ୍ଦିର କ ଆସିକି ମାଙ୍କ ମନ୍ଦିର ରେ ସବୁ କଳସ ରଖିବେ। ସବୁ ଆଗରୁ ପ୍ରିପାରସନ ଥାଏ ମାନେ କଳସର ରଖିବା ଜାଗା ସବୁ ହେଇ ଧାନ ତଳେ ଦିଆଇ ସବୁ ଥାଏ। ଆସି ଥୋଇକି ଓଦା ଲୁଗାରେ ଆସିବେ ଘରକୁ ଘରକୁ ଆସିଲେ କଣ କରି ବେନା ଲୁଗା ଫୁଗା ବଦଳବି ନୂଆ ଲୁଗା ପିନ୍ଧିକି ଭୋଗରାଗ ଧରିକି ଆଉ ସେତନ୍ତରେ ଗୋଟେ ଲୁଗା ନେଇକି ନୂଆ ଲୁଗା ନେଇକି ଯାଆନ୍ତି ସେଇଠି। ପାହାଡ ପକେଇବା ପାଇଁ ତଳେ ମାଆଙ୍କ ପାଖରେ। ଯୋଉମାନେ ସବୁ ଭକ୍ତ ମାନ ଆସିବେ ସେ ଲୁଗା ଉପରେ ବସିବେ। ହଁ ଯାଇକି ଏଇଠୁ ପୁରିହିତ ଆସିବେ ଲୁଗା ଫୁଗା ନୂଆ ପିନ୍ଧିକି ବଦଳିକି ପୂଜା ଅର୍ଚ୍ଚନା ହବ ଭୋଗରାଗ ସବ ହବ କୂଳ କୀର୍ତ୍ତନ ବାଜେ। ଏମିତି ହେଲା ପରେ ପୂଜା ଓଷା ସରେ ଓଷା ସରିଲା ପରେ ପୁଣି କଳସକୁ ମୁଣ୍ଡେଇ ମୁଣ୍ଡେଇ ଯାଇ ନଈରେ ଉଯାପନା କରି ଯୋଉମାନେ ଚାହିଁବେ ବୁଡ ପକେଇକି ଆସି ପାରିବେ ଯୋଉମାନେ ନ ଚାହିଁବେ ଥାଇକି ବାହାରେ ବି ନ ନଈକି ପକେଇ ପାରିବେ।
ଓହୋ ଯୋଉମାନଙ୍କର ମାନସିକ ଥିବ ସେଇମାନେ କରିବେ ନାଇଁ କି ନହେଲେ ଅଲଗା ଲୋକ ବି ଯିଏ ଚାହିଁବ ସେମି ତି କରିବାକୁ ବି କରିବ।
ହଁ ଯେ ଉଁ ମାନେ କଣ କହିଲ ଉ ଭିନ୍ନ ଗାଁ ଆରେ ଭିନ୍ନ ଭିନ୍ନ ପ୍ର ପ୍ରକାର ଭିନ୍ନ ଭନ୍ନ ଧରଣର କରୁଛନ୍ତି। ମାନେ ସେଇଠି ଆମର ଭଲରେ ଏମିତି କରନ୍ତି ଯେ ମତେ କିନ୍ତୁ ବୋହୁତ ଭଲ ଲାଗେ କରିବା ପାଇଁ।
ହଁ ମାନେ ମୁଁ କଣ କଇଲ ଥରେ ଜମା ଦେଖିଛି ମୋ ଭଉଣୀ ଘରକୁ ଯାଇଥିଲି ତାଙ୍କର ନିଶିମ ମଙ୍ଗଳବାର ହୁଏ ରାତିରେ ହେଇଥିଲା ସବୁ ରାସ୍ତା ସାଇଟ ରେ ରାସ୍ତାକୁ ଆଗେ ଓଳା ହେଇଥିଲା ସଫା କରାହେଇଥିଲା ପୁରା ପରିଷ୍କାର ହେଇକି ନା ରାସ୍ତା ସାଇଟ ରେ ଦି ଲାଇନ ପୁରା ସ୍ତ୍ରୀ ଲୋକ କୋ ବସିଥିଲେ ଝିଅ ମାନେ ବି ବସିଥିଲେ। ଆଉ ସେ ସବୁ ଦୀପ ଧୂପ ଲଗେଇକି ବଢିଆ ସୁନ୍ଦର ଦେଖା ଯାଉଥିଲା ରାତି ରେ ପୁରା ଯୋଉ ଯେମିତି ସଜେଇଥିଲେ ମୁଁ ସେଇଟା ଥରେ ଜମା ଦେଖିଛି ଦେଖିଛି ଯେ କିନୁ ପାଖକୁ ଯାଇ ନଥିଲି ଦେଖିବା ପାଇଁ ଦୂରରେ ଠିଆଇକି ଟିକେ ଦେଖିଥିଲି କିନ୍ତୁ ସେ ବିଷୟରେ ମୁଁ କିଛି ଜାଣିନଥିଲି ଏବେ ତମଠୁ ସବୁ ଜାଣିଲି।
ଉଁ ହୁଁ ବଲେ ଏମିତି ଓଷା କରାଯାଏ ଉପାସ ଥିବ ପାଣି ଫାଣି ପିଇକି ଥିବ ଭୋଗ ସବୁ ପାଇକି ତମେ ଏମିତି ଫଳମୂଳ ଯାହା ଯେମିତି ଖାଇବ ଭିନ୍ନ ଆଡେ ଭିନ୍ନ ପ୍ରକାର ଓଷା କରଛନ୍ତି ସବୁବେଳେ ତ ସମୟ ହଉନି ଆଉ ସେଇ ମାମୁଁଘର ଗାଁକୁ ଯାଇପାରିବାକୁ ଆମ ଗାଁରେ ଯୋଉ ଧରଣର ପୂଜା କରୁଛନ୍ତି ଶାଶୁଘର ଗାଁରେ ଆମେ ସେଇ ଧରଣର ପୂଜା କରି ଓସା ବ୍ରତ କରି ସମାପନ କରୁଚୁ କେବେ ଆସ ଆସ ବୁଲି ବୁଲାକି ଯିବା ଓସା କରିକି ଦେଖିକି ଯିବ କେବେ ଆସ।
ହଁ ହଁ ଭଲ ଲାଗିଲା ଶୁଣିିକି ତ ଭଲ ଲାଗୁଛି ଆଉ। ଇଚ୍ଛା ତ ହଉଛି କରିଆ ପାଇଁ ହେଲେ ମାଙ୍କ ଆଶୀର୍ବାଦ ନହେଲେ ତ କରିହବନି ସେ ଓଷା।
ହଁ ସେଟା ତ ନିହାତି କାହିଁକିନା ମୁଁ ବୋହୁତଥର ଟ୍ରାଏ କରେ ଗୋଟେ ଓଷା କରିବି ବୋଲି ସେତା ବର୍ଷେ ଦି ବର୍ଷ ପରେ ହବ ମାଙ୍କର ଯୋଗ ସଂଯୋଗ ମାନେ କିଛି ଗୋଟେ ଅସୁବିଧା ହବ ଦେହ ଖରାପ ହେବ କିଛି ଗୋଟେ ପ୍ରୋବ୍ଲେମ ହବ ମାନେ କି ମାଙ୍କ ଓଷା ଟା ତମେ କରିପାରିବନି।
ହୁଁ ହୁଁ।
ଏମତି ହେଲା ପରେ ମୁଁ ଟିକେ କରୁଛି ମୋର ଟିକେ ଠାକୁର ଭାରି ବିଶ୍ଵାସ ମୁଁ ମା ଓଷା ବା କରିଆକୁ ମତେ ବି ଭଲ ଲାଗେ।
ହୁଁ ହୁଁ।
ଏବେ କଣ ହଉଛି କହିଲ ଓଷା ବାର କଲେ ଏବେ ଯୋଉ ଗୋଟେ ଦେହ ଖରାପ ଗ୍ୟାସ ପ୍ରୋବ୍ଲେମ ହଉଛି ମୁଣ୍ଡ ବିନ୍ଧୁ ଚି ଏମିତି ସମସ୍ୟା ଆସୁଛି ଯେ ମାନ ଡର ବି ମାଇଲାଣି କଣ ତମେ କରିବ।
ହ ମାନେ ଉପାସେ ରହିଲେ ଯୋଉ ଦେହ ଖରାପ ହଉଚି, ଅରୁଆ ଖାଇଲେ କି ଯା ମାନେ ଉଁ ଭାତଟା ଆମେ ଯେମିତି ଖାଇଲେ